ହ୍ୟାଲୋ।
ହଁ
କଣ କରୁଥିଲେ?
ଏଇ ବସିଛି।
ଖାଇସାରିଲେଣି?
ହଁ ଖାଇସାରିଲିଣି।
କଣ ଖାଇଲେ?
ଉ ଚକୁଳି ଛୋଲେ ତରକାରୀ ଆଉ ଭଜା।
ଭାତ ଖାଇନାହାନ୍ତି?
ନା ଭାତ ଖାଇନି। ହ୍ୟାଲୋ।
ହଁ
ତୁ କଣ କରୁଛୁ?
ବସ୍ଚି।
ଓହୋ ଆଉ କଣ ଖାଇଛୁ?
ମୁଁ ଖାଇଥିଲି ଖରା ବେଳେ ଖାଇଥିଲି ଭାତ କୋଳଥ ଆଳୁ ଲା କୋଳଥ ତରକାରୀ ଯୋଉ ଡାଲି ଆଉ ପୋଟଳ ଆଳୁ ଭ ଜା
ଓହୋ ଆଉ ରୂପା କଣ କରୁଛୁ?
ସେ ବସିଛନ୍ତି।
ତୋ ପାଖେରେ?
ହଁ
ହୁଁ ସେ କଣ କରୁଛି?
ବସିଛନ୍ତି ଏଇଠି।
ଆଉ ଅ, ପୁରୀ କେବେ ଯିବା?
ଦେଖିବା ଯେବେ କହିବ ସେବେ ଯିବା।
କେବେ ଯିବା କହୁନ ରଜ ବେଳକୁ ଯିବା ନା?
ହଁ ରଜବେଳକୁ ଚଲନ କି ମନା କଲା।
ଓ ହଉ ଯିବା ଆଉ।
ସେକେଣ୍ଡ ନା ଫାଷ୍ଟ ନା ଥାର୍ଡ।
ହୁଁ ତୋମେ ଯୋଉଦିନ ସବୁ କଥା ହବ କହିବ ସେଇଦିନ ଯିବା।
ହଉ। ପକା ତ।
ହଁ ପକ୍କା ନହେଲେ ରଜ ପୂର୍ବରୁ ଯିବା ଯାଇକି ବୁଲିକି ଆସିବା। ଆଉ ଆଉ କଣ କ ତୁ ସ୍କୁଲ୍ ଛୁଟି ଏବେ?
ହଁ ଏବେ ଛୁଟି।
ହୁଁ। ଆଉ ଘରେ ସବୁ କଣ କରୁଛନ୍
ମାମା ତ ନାଇଁ ବାବା ଶୋଇଚନ୍ତି ଦି ଦି ଯାଇଚି ତା ସାଙ୍ଗ ସହିତ ବୁଲିବାକୁ।
ହଁ ହଁ।
ଏଥର ଆଦିବାସୀ ମେଳା ପଡିଲେ ଯିବା।
ହଁ ଯିବା। ଆଉ କୁଆଡେ ବୁଲିବାକୁ ଯିବା କ।
କଳାକୁମି ଯିବା।
କଳାଭୂମି ଆମେ ଯାଇକି ଆସିଲୁଣୁ ପା।
ଯୋଉ ଶୀତ ଦି-ଋ ଉଁ, ଶୀତ ଦିନକୁ ଯିବା। ନଭେମ୍ବର ଆଡକୁ।
ଆଉ ତୋ ଦେହ ଭଲ ଅଛି?
ହଁ ମୋ ଦେହ ଭଲ ଅଛି।
ହୁଁ ଆଉ କଣ କହ?
ଏବେ କୁଆଡେ ବୁଲିବାକୁ ଯାଇନ ତୁମେ?
ଯାଇଥିଲି ବା ପୁରୀ।
ଏଇ ମାସ?
ହଁ ଏଇ ପହର ଦିନ ଯାଇଥିଲି।
ପୁରୀରେ କଣ ଦେଖିଲ?
ପୁରୀରେ ଠାକୁରଙ୍କୁ ଦେଖିଲି, ସମୁଦ୍ର ଦେଖିଲି, ଜଗନ୍ନାଥଙ୍କୁ ଦେଖିଲି।
କେତେ ଭିଡ ଥିଲା?
ହଁ, ବହୁତ।
ତଥାପି ଲାଇନ୍ ରେ କେତେ ସମୟ ଲାଗିଲା?
ଉଁ, ମୁଁ ମନ୍ଦିର ଭିତରକୁ ଯାଇନଥିଲି।
କିଏ କିଏ ଯାଇ ଥିଲା।
ମାମା ମୁଁ ଆଉ ମୋ ଆଈ ମାଉସୀ ମୋଉସା ଆମେ ଏତିକି।
କୋଉଥିରେ ଯାଇଥିଲ?
ଉଁ ବସରେ ଯାଇଥି
କେତେ ସମୟ ଲାଗିଲା?
ହୁଁ ଲାଗିଲା ସକାଳୁ ଯାଇକି ରାତିରେ ଆସିଲୁ ଆଉ ବୁଲିକି।
ଖାଲି ପୁରୀ ଗଲ ନାଁ ଆଉ କୁଆଡ଼େ ଗଲ?
ନାଇଁ ଖାଲି ପୁରୀ ଯାଇଥିଲୁ।
ଆଉ କୋଉଠିକି ଯାଇନ?
ନାଁ ପ୍ରଥମେ ମନ୍ଦିର ଗଲୁ ତାପରେ ଯାଇକି ଅ ସମୁଦ୍ର ବୁଲାବୁଲି କରିକି ଫଟ ଉଠେଇକି ଦେ ତାପରେ ପୁଣି ଗାଡ଼ିରେ ବସିକି ଘରୁକୁ ଫେରିଲୁ। ଆଉ ତୁ କୁଆଡ଼େ ଯାଇନୁ ବୁଲିବାକୁୁ?
ନାଁ ମୁଁ ଯାଇନଥିଲି ଏଇ ଫାଷ୍ଟ ଅଳୁକୁ ଯାଇଥିଲି ବର୍ଷ ଜାନୁଆରୀ ବେଳୁକୁ।
ଓହୋ ଜାନୁୟାରୀରେ। ଆଉ ଘରେ ବସିଚୁ?
ହଁ।
ଆଉ ରଜରେ କୁଆଡ଼େ ଯିବୁ ବୁଲିଆକୁ?
ଦେଖିଆ ର ଜରେ ମାମୁଁ ଘରୁକୁ ତ ଯିବାର ଅଛି। ଯିବୁନୁ ବୋଧେ।
ଓହୋ ନାଁ ନାଁ କିଣିନି ଆମର ତ ହବନି ଦେଖିବା ଆଉ।
ନୂଆ ଡ୍ରେସ୍
ନାଁ ପିନ୍ଧାଯାଏନି ନୂଆ ଡ୍ରେସ୍। ଆଉ ତୁ ରଜ ପାଇଁ ଡ୍ରେସ ଆଣି ସାଇଲୁଣୁ?
ନା ମୁଁ ଆ ମେନେ ଆଣିବି କାଲି ପାଇଁ ପରଦିନ ଆଡ଼ୁକୁ
କଣ ଆଣିବୁ ଡ୍ରେସ୍?
ଦେଖିଆ
କେତେଟା ଟା ଡ୍ରେସ୍ ଆଣିବୁ ଚାରିଟା ନାଁ ପାଁଶଟା?
ତିନି ଦିନିରେ ତିନିଟା।
ଚାରି ଦିନ ରଜ।
ତିନି ଦିନ ନାଁ ଆମର ତ ଏପଟେ ତିନି ଦିନ କରାହଉଛି।
ଚାର ଦିନ ପହିଲି ରଜ ରଜ ସଂକ୍ରାନ୍ତି ଶେଷ ରଜ ପୁଣି ଭୁଇଁଦହନ। ଚାରି ଦିନ ହେଲାନି?
ଆମର ତ ଶେଷ ରଜ ଯାଏଁ ହେ କରାହଉଛି।
ଓହୋ।
କାଲି ବର୍ଷାରେ ଫଟ ଉଠେଇଲ? ହଁ। ଯୋଉ ବିଜୁଳି ମାରଥିଲା।
ହଁ ସନ୍ଧ୍ୟା ବେଳେ ଯୋଉ ବର୍ଷା ହଉଥିଲା
ହଁ
ନାନା ମୁ ଘରୁ ବାହାରୁନି
ବିଜୁଳି ବି ଗାଲି ଭଲ ମାରୁିଥିଲା।
ହୁଁ ପବନ ଜୋରେ ହଉଥିଲା ସନ୍ଧ୍ୟାବେଳେ ଇ ବର୍ଷା କାଲି ହେଇଛି ବୋଲି ଟିକେ ଥଣ୍ଡା ପଡିଯାଇଛି ଏତେ ଗରମ ହଉନି।
କାଲି ଥିଲା ତାପରେ ପହର ଦିନର ତାପ ଦିନ ବି ହେଇଥିଲା। ଆଜି ବି ହେଲେ ଭଲ। ଆଜି ହବନିବୋଧେ।
ନାଁ ଆଜି ଲାଗୁନି ହେଲା ଭଳିଆ କିନ୍ତୁ ଏତେ ଗରମ ଭୁନି
କାଲି ଅପେକ୍ଷା ତ ଥଣ୍ଡା ହି ଅଛି।
ହଁ। ବର୍ଷା ଟା ହେଇଥିଲା ନା ସେଥିପାଇଁ ଟିକେ ଥଣ୍ଡା ପଡିଯାଇଛି ଆଉ।
ହଁ। ଖାରା ବେଳେ ତମେ ସଉ ନ
ନା।
କାହିଁ କିି?
ଖରା ବେଳେ ଶୋଇଲେ ଆଉ ରାତିରେ ନିଦ ହବନି।
ତମର ବି ସେଇ ପ୍ରୋବ୍ଲେମ୍?
ହଁ। ଯଦି ଖରା ବେଳେ ଶୋଇପଡିବି ତାହେଲେ ରାତି ଯାକ ଅନେଇକି ବସିବୁ ମତେ ନିଦ ହବନି। ପାର୍କ ଆସୁଛ?
ନା ପାର୍କ ଯାଇନୁ ଆଜି କାଲି କାଲି ଯିବୁ।
କାଲି ଆସିବ?
ହଁ।
କେତେବେଳେ ଆସିବ?
ପାଞ୍ଚଟା ସାଢ଼େ ପାଞ୍ଚଟା
କିଏ କିଏ ଆସୁଛ?
ପା ଦିଦି ମୁ
କିଏ?
ରୂପା ଦିଦି ଆଉ ମୁଁ।
ଓହୋ ରେଗୁଲାର ଆସୁଛ।
ନାଁ ବେଳବେଳେ।
ଓହୋ ହୋ କାଲି ଆସିଲେ ମତେ କହିବ ତ ଯିବି।
ହଉ।
ହଁ ଘରେ ବସିକି ବୋର ଲାଗୁଛି ସ୍କୁଲ କଲେଜ ଫଲେଜ ସବୁ ଛୁଟି ନା।
ଆଉ ରଖୁଛି ପରେ କଥା ହବା।
ହଁ ହଁ।